ହାଲୋ।
ହଁ ହାଲୋ କଣ କରୁଚ?
ହଁ ମୁଁ ବସିଛି ତମେ?
ମୁଁ ବି ବସିଛି। ଆଉ ଖାଇ ସାରିଲଣି?
ହଁ।
କଣ ଖାଇଲ ଆଜି?
ମୁ ଭାତ ଅଉ-ଉ ଚଣା, ଘୁଘୁନି କର୍ ଥିଲି। ପଖାଳ ମାନେ ଏହି ସିଜନ ତ ଗରମ ଦିନେ ତ ଇଚ୍ଛା ହଉଛି ଖାଲି ପଖାଳ ହିଁ ଖାଇବାକୁ। ପଖାଳ କୁ ଚଣା ଘୁଘୁନି ବାଙ୍କୀ ଦହିରେ ଲେମ୍ବୁ ପା ସେ ଲଙ୍କା, ଲୁଣ ପକେଇକି ରୁ ପାଣି କରିଛି, ଯେ ସେଇଟା ଲାଷ୍ଟ୍ କୁ ଖାଇବାକୁ ଭଲ ଲାଗେ। ଯେହେ ତୁ ଖଟା ଲାଗେ ନା ସେଇଟା ଖଟା, ରାଗ।
ଖରା କେମିତି ସେପଟେ?
ଖରା ତ ବହୁତ୍ ହୋଉଛି। ତ ଆମେ ବି ତମ ଦୈନିକ ଦିନ ଜୀବନ ଉପରେ କଥ ହେବ ତ, ତମେ ତମ ଦୈନିକ ଦିନ ଜୀବନ ଉପରେ କଁ କରୁଚ?
ମୁଁ ତ ସକାଳୁ ଉଠିଯାଏ। ଅଁ ସାତଟା ସାଢେ ସାତ ଟାରେ ଉଠେ। ତାପରେ ବ୍ରସ, ପ୍ରସ୍ ବାଥରୁମ୍ ଯାଇ ଫେରେ ଆସି। ଆଉ ଖାଇଦେଇ ବ୍ରେକ୍ଫାଷ୍ଟ୍ ଟିକେ କରିଦେଇ। ନଅଟା ସାଢେ ନଅଟା ରେ ଅଫିସ୍ କାମ ଷ୍ଟାର୍ଟ।
ତ ଅଫିସ ରେ। ଅଫିସ୍ ରେ କଣ କର ମାନେ, ମାନେ କୋଉଁ କାମ ଉପରେ ତମେ ଜବ୍ କରୁଚ?
ଅଫିସ୍ ରାଇଟିଙ୍ଗ୍।
ଆଚ୍ଛା।
ଆଉ ତମେ ତ ଏବେ ଷ୍ଟୁଡେଣ୍ଟ୍ ଅଛ। ପଢ଼ା, ପଢ଼ି କରୁ ଥିବ।
ହଁ ମୁ ତ ଷ୍ଟୁଡେଣ୍ଟ୍ ଅଛି। ବାକି ହଁ ପାର୍ଟ ଟାଇମ୍ ଏବେ ଯେମିତି ୱାର୍କ କରୁଛି। ସେମିତି ହିଁ ଚାଲିଛି ମୋର।
ମୁ ବି ସେମିତି।
ଷ୍ଟୁଡେଣ୍ଟ୍ ତ, ଷ୍ଟୁଡେଣ୍ଟ୍ ତ ଏବେ ସାରିଲାଣି। ବାକି ଆଉ କିଛି କମ୍ପିଟେଟିଭି କରିବା ପାଇଁ ସୁଯୋଗ୍। ଯେହେତୁ ଜବ୍ ପ୍ରିପେଶନ ହୋଉଛି, ତ କମ୍ପିଟେଟିଭି କହିଆକୁଗଲେ ଆଉ।
ହଁ ତ ସିଟି ପାଇଁ ପ୍ରିପ୍ରେୟାର ହୋଉଚ।
ହୁଁ।
ହୁଁ -ହୁଁ ଆଉ ତମ ଡେଲି ରୁଟିନ୍ କଣ? ଝିଅମାନଙ୍କୁ ତ ଅଧିକା କାମ ଥିବ।
ହଁ। ସେମିତି କିଛି ନାହିଁ। ଘରେ ଯେହେତୁ ମା ମାନେ ଅଛନ୍ତି। ତ ସେମାନେ କରି ଦିଅନ୍ତି ହେଲେ ବି ତାଙ୍କୁ ବି ତାଙ୍କର ତାଙ୍କେ ଆମ୍ ମୋର ମାମା, ବାବା ଯେତି ଜବ୍ କରୁଚନ୍ତି। ଜବ୍ ମାନେ ବାବା ତ ଜବ ବିଜନେସ୍ କରନ୍ତି। ଆଉ ମମି ତ ଜବ୍ କର ନ୍ତି। ତ ମମିଙ୍କୁ ବି ଟାଇମ୍ ଦରକାର ତ ସେଥିପାଇଁ ସାଙ୍ଗ୍ ମାନେ ତାଙ୍କ ସହ ମିଶିକିରି କିଛି କରଦେ ତାଙ୍କୁ ବି ହାଲକା ଲାଗେ।
ହ
ପୁଣି ତାଙ୍କେ ବି ତାଙ୍କ ଜବ୍ କୁ ଯିବେ ନା।
ହଁ ହଁ!
ସେଥିପାଇଁ ମିଶିକିରି କରିଦଉ ଜଲ୍ଦି ହୋଇଯାଏ।
ହୁଁ ହୁଁ ଆଉ।
ଆଉ ମୁଁ ମୋର ସଖାଳୁ ସଖାଳୁ ମୁଁ ତ ଆଟ୍ଟାରେ ଉଠେ। କାରଣ ମୁଁ ଯେହେତୁ ରାତିରେ ପାଠ ପଢ଼େ ମୁଁ ଖରାବଳେ ଶୁଏ। ମୁଁ ରାତିରେ ଯେହେତୁ ପାଠ ପଡେ଼ ଦିଟା, ତିନିଟାରେ ଏମିତି କିଛି ଶୁଏ। ତାପରେ ଉଠିକିରି ଫୁଣି ଦି ମିନିଟି ଫ୍ରେଶ୍ ହବା କଥା ହେଇକିରି ଦେନ୍ ଆଁ ମମି‌ ମିଶ୍ରୀ ପାଣି ଯେହେତୁ ଗରମ ଅଧିକ ହଉଛି ମିଶ୍ରୀ ପାଣି ରଖିନ୍ତି ସେ ପିଏ। ତାପରେ ଆମର କିଛି ଏମିତି ଯଦି କାମ ଥିବ ତାର କରେ ଯଦି କିଏ କାମ କରିବା ଆଉ କଲ୍ କରେ ସେମାନେ ତାଙ୍କର କାମ କରିଦିଏ। ତାପରେ ମୁଁ ଗାଧେ ଦେନ୍ ମୁଁ ଖାଏ। ତାପରେ ମୁଁ ତ ଯେହେତୁ ରାତିରେ ପାଠ ପଢୁଚି ମାନେ ରାତିରେ କଣ ଯେ ରାତିରେ ସାଇଲେଣ୍ଟ ରହିଥାଏ। ତ କିଛି ଜିନ୍ଷ ପଢୁ ପଢୁ ମନ ବି ରହିଯାଏ ଆଉ ଯେହେତୁ ମେଥ୍ ବି ଅଛି ସେଥିରେ ମେଥ୍ ବି କସିବାକୁ ପଡ଼େ ତ ଟାଇମ୍ ତାକୁ କିଛି ଦେବାକୁ ହୁଏ। ତମେ ଯଦି ଖରାବେଳେ ଏମିତି କିଛି ନ ନିଦ ନ ହବ କି କିଛି କାମ ଥିବ ତାହେଲେ ଶୁଏନ ବି। ରାତିରେ କିନ୍ତୁ ଜଲ୍ଦି ନିଦ ହେଇଯାଏ। ଦିନ ସାରା ଯେହେତୁ ରେଷ୍ଟ ନାଇଁ ଆଖିକୁ। ମୋବାଇଲ୍ ମୋବାଇଲୁ ଲ୍ୟାପଟପ୍ ଲ୍ୟାପଟପ୍ରୁ ଆମର ବହି ସେଥିପାଇଁ ଆଖିକୁ ଯେତେବେଳେ ରେଷ୍ଟ ର ନିଦ ଲାଖେ ସେତେବେଳେ ଶୋଇପଡେ ମୁଁ। କାରଣ ଆଖି ବହି ରେଷ୍ଟ ଦରକାର ନା।
ହଁ ଠିକ୍ କଥା।
ଆଉ କଣ ତମର ତ ମାନେ ତମ ତମ ଏମ୍ କଣ ଯେ ତମେ ଉମ୍ ଏହିଟା ତ ଏଇଟା ତ ତମର ଏମ୍ ନଥିବ ଯେ ଏଇ ଜବ୍ ହିଁ ମୁଁ ମାନେ କରିବି।
ଏବେ ଏବକା ସିଶ୍ଚୁଏସନ୍ ଯେମ୍ତି ଜବ କରିବାକୁ ଇଚ୍ଛା ନାହିଁ। ଏକ୍ ତ ଏତ ଖଟନି ନଅ ଦଶ ଘଣ୍ଟା। ହଁ ତ ମୁଁ ଏବେଠୁ ଭାବିଚି ଆଉ ମାନେ ପାନ୍ଦ ଦଶ ବର୍ଷ କିଛି ବର୍ଷ ଗଲା ପରେ କିଛି ଗୋଟେ ବିଜନେସ୍ କରିକି ରହିବି ଏମ୍ତି ଧର ଟିକେ ବଡ଼ କାମ କିଛି ଥର ମିଳିଲା ନିଜେ ଟିମ୍ କରିକି ଗୋଟେ କରିବି ବୋଲି ଭାବିଚି।
ହୁଁ ହୁଁ। ଆଜିକାଲି କହିବାକୁ ଗଲେ ଜବରେ ଯେତିକି ପେମେଣ୍ଟ ପ ମିଳେନି ବା ତମେ ଯେତିକି କଷ୍ଟ କର
ହଁ।
ହ ସେମିତି କିଛି ପୁଣି ତ ବିଜନେସରେ ତମେ ଯେତିକି କଷ୍ଟ କରିବ ସେଇ ହିସାବରେ ତମ କତିକି ପଇସା ମିଳିଯାଏ। ତ ଆଜିକାଲି ଅଧିକାଂଶ ଲୋକ ବିଜନେସ୍ ଉପରେ ଯାଆନ୍ତି। ଜବରେ ବି ଯାହାନ୍ତି ଅଧିକାଂଶ ମାନେ ଯୋଉମାନଙ୍କର ବିଜନେସ୍ ଆଇଡିଆ ନଥାଏ ତ ସେମାନେ ବି ଠିକ କରନ୍ତି ବିଜନେସ୍ ଟା ଆମର ଗୋଟେ ଦିନରେ ତମେ ଯେତିକି କଷ୍ଟ କରିବ ତୁମେ ଦୁଇ ଗୁଣ ପେମେଣ୍ଟ ପାଇପାରିବ ଆଉ ଜବ ରେ ତମେ ମାସଟି ସାରା କଷ୍ଟ କଲେ ବି ସେଇ ପନ୍ଦର ହଜାର କୋଡ଼ିଏ ତିରିଶ ହଜାର ଭିତରେ ହିଁ ରହିଯିବ।
ହୁଁ
କାମର ପେମେଣ୍ଟ କେତେ ତାଲେ
ମୋ ପେମେଣ୍ଟ ଏବେ ସେ ବାଇଶ ତେଇଶ ହଜାର ଆସୁଛି କିନ୍ତୁ ଖଟଣାଣି କରୁ କରୁ ଆଠ ଘଣ୍ଟା ନଅ ଘଣ୍ଟା ହେଇଯାଉଛି
ହୁଁ।
ସେଇଟା ହ ପ୍ରୋବ୍ଲେମ ଆଉ ଆଉ କିଛି କାମ ଆଉ ତମେ କରିପାରିବନି ମୋର ତ ୱାର୍କ ଫ୍ରମ ହୋମ ଅଛି ବୋଲି ଚଳି ଯାଉଛି ଅନ୍ୟ କାମ କରିଉଛି ନହେଲେ ବେଳେ ବେଳେ ଅଫିସ ବି ଜିବାକୁ ପଡେ ଖାଇବା ପୁରା ଅସୁବିଧା ହୁଏ ବ୍ୟାଚଲର ପିଲା ଖାଇବା ପିଇବା ଠିକ ହୁଏନି
ଭାଇ ମୁଁ ମୁଁ ଜାଣିଛିହତ ଭାଇ ବି ବେଙ୍ଗାଲୋରରେ ରହିକରି ଜବ୍ କରୁଛି ତ ଭାଇ ଆର କିଛି ଡିଜାଇନି କରଛି ଭାଇ ଇଞ୍ଜିନିୟରିଂ ଇଞ୍ଜିନିୟରିଂ କି ଆମର ବିଟେକ୍ କରିକରି ସେଏ ଆମର ଇଏ କରୁଛି ଡିଜାଇନିଙ୍ଗି କରଛି। ତ ତାକୁ ତାର ପ୍ରେମେଣ୍ଟେ ହେଉଛି ତିରିଶି କିନ୍ତୁ ତାର କଟା କଟି କରିକି ସବୁ ପଚିଶି ଚବିଶି ତ ରୁମ୍ ଭଡା ତ ପଳେଉଛି ଯେହତୁ
ହଁ ବାହାରେ ବାହାରେ ରହିଲେ ତ ଅଧିକା ଯାଉଥିବ ପଇସା
ହୁଁ ତ ଖାଇବା ପିଇବା ପିଜିରେ ରହିକି ସବୁ କିଛି କଲା ବେଳକୁ ହେଇଯାଉଛି ତାପରେ ତାର ବାଇକିର ଇମ ଆଇ ଫୋନ୍ ର ଇମ ଆଇ ସବୁ କିଛି ଚାଲିଛି ତ ସେଇ ଭିତରେ ସେ ଚାଲିଛି ଆଉ ତାପରେ ତମ ମାନଙ୍କର ସଉକ୍ ଥାଏ ଯେ ଆମେ ମୋବାଇଲି କିଣିବୁ। ଗ ଗାଡି କିଣିବା ପାଇଁ ଫାଷ୍ଟେ
ମ ମତେ ମାନେ ଏତେ ଗାଡି ଫାଡିରେ ଇଟେଷ୍ଟେ ନାହିଁ। ମୋବାଇଲିରେ ବି ଇଣ୍ଟରେଷ୍ଟ ନାହିଁ ମତେ ଇଏଆ କିନ୍ତୁ ଭଲ ଲାଗେ ଯୋଉଁ କଣ କୁହନ୍ତି ନା । ସୁପ୍ ରେ ମେର ବହୁତ ଇଣ୍ଟେରେଷ୍ଟ।
ଆମ ଝିଅ ମାନଙ୍କର ତ ଫାଷ୍ଟ ଆମ ଝିଅ ମାନଙ୍କର ତ ମାନେ ଗୋଟେ ଅଲଗା ମାନେ ଝିଅ ଥାଇ ଝିଅ ଅଲଗା ଝିଅମାନୋ ଥାଆନ୍ତି ଯେ ସେମାନେ ତାଙ୍କ ସେକ୍ ପୁରା କରିଥାନ୍ତି ଭଲ ଫୋନ୍ ଏଗୁଡା କିଛି କିନ୍ତୁ ଆଉ ଜଣେ ଜଣେ ଝିଅ ଥାଆନ୍ତି ତାଙ୍କର ସେଭିଙ୍ଗି କିନ୍ତୁ ମୋର ତ ସେଭିଙ୍ଗି ଏବେ ଚାଲିଛି ମୁଁ ମୁଁ ଯେତେବେଳେ ଗାଁ ରେ ମାନେ ପଞ୍ଚାୟତରେ କିଛି କାମ କରୁଥିଲି ତ ସେଇଥିରେ ମୋର ଛଅ ମାସ ହଉଥିଲା ମାନେ ବର୍ଷକୁ ଛଅ ମାସ କାମଥିଲା ଆଉ ଛଅ ମାସେ ଘରେ।
ହଁ।
ତ ସେଇଥି ସେଇ ଛଅ ମାସ ମେତେ ଯାହାବି କୋଡିଏ କି ବାଇଶି ପଚିଶି ଯାହା ବିଥିଲା ତ ସେଇଥିରେ ସେଭିଙ୍ଗି କରିକି ମୁଁ ଗୋଟେ ଗୋଲ୍ଡ କିଣିଛି।
ଯା ହଉ କଗ୍ରୋଯୁଲେସନ୍।
ତାର ତ ମୋର ସେଭିଙ୍ଗି ହେଇଥିଲା ଲକ୍ଷେ କୋଡ଼ିଏ ଏମିତି କିଛି ପାଖାପାଖି ହେଇଥିଲା ତ ତାକୁ କୁ ବାବା ଟିକେ ଅଧିକ କରିକି ଆଣିଦେଲେ ତ ସେଥିପାଇଁ ଲ ଲକ୍ଷ ପଞ୍ଚସ୍ତରି ଏମିତି କିଛି ପାଖାପାଖି ହେଇଥିଲା ତାକୁ ଲୋନ୍ କରିକି ମାନେ ସିଏ ଏପ୍ ଏବେ ଗୋଲ୍ଡ ଲୋନ୍ ରେ ଚାଲିଛି ତ ତାକୁ ବାନ୍ଧା ବାନ୍ଧି କରିକି ଆଉ ପଚାଶେ ପାଖା ପାଖି ଅଛି।
ହଁ।
ପାଖା ପାଖି ଏଇ ମୁଁ ପାର୍ଟ ଟାଇମ୍ ଜ ଏବେ ସେଇ କାମ ଛାଡି ଦେଇଛି ଯେହେତୁ ମାନେ ଛଅ ମାସରେ କୋଡ଼ିଏ ହଜାର ମିଳିଲେ ବା ମାନେ ହେଉନି ନା। ତ ତାପରେ ଯେତିକି କାମ ହ ବ ସେତିକି ପୁରା ମାନେ ସକାଳ ଦଶଟାରୁ ଯିବ ସାତଟା ଆଠଟା ନାଇଁ ନଅଟା ନାଇଁ ଏମିତି ଆସୁ ଆସୁ ଘରକୁ ତ ହଉନି ନା କୋଡ଼ିଏ ହଜାର ବାଇଶି ହଜାର।
ହଁ।
ସେଥିପାଇଁ ମୁଁ ଏବେ ମୋ ପାର୍ଟ ଟାଇମ୍ ଜବ୍ ଯାହା କରୁଛି ସେଥିରେ ହିଁ ମୁଁ ପେମେଣ୍ଟ ବାନ୍ଧୁଛି। ଲୋନ୍ ର ମୋର ସେଭିଙ୍ଗି ଉପରେ ଯେତିକି ନଲେଜ୍ ତ ମୋର କିଛି ଏମିତି ସେମିତି କିଛି କିଲିପି ଫିଲିପି ଏ ଟେସେନାରି ସାମାନ ମୋର ବି କିଛି ଇଟ୍ରୋଷ୍ଟୋ ନାହିଁ ଯେ ମୁଁ ଏଇଟା କିଣିବି। ସେଣେ ଗେଣେ ପଇସା ଇଏ କରିବେ।
ଆଛା ତମର ତାହଲେ ଇଣ୍ଟରେଷ୍ଟ କଉଥିରେ ସୁନାରେ ନା ନିଜ ଫ୍ୟଚର ପାଇଁ?
ଗୋଲଡ଼ ଫ୍ୟୁଚର୍ ବି ଅଛି ଗୋଲ୍ଡ ବି ଅଛି ନା ଗୋଲ୍ଡଟା ତୁମେ ଯଦି ଏବେ କିଣିଦେଇଥିବ। ତାହେଲେ ତମେ ତମ ପାଖରେ ରହିବ ଦେନ୍ ଯଦି ତମର ଅସୁବିଧା କିଛି ବି ହେଲା ତାହେଲେ ତାକୁ ବିକି ବି ପାରିବ ବିକି ବିକ୍ରି ବି କରିପାରିବ ନାଇଁ ଯଦି ତମେ ତାକୁ ଲୋନ୍ ବି ବାନ୍ଧିପାରିବ।
ହଉ।
ତ ତମର ଭବିଷ୍ୟତ ବି କିଛି ଅସୁବିଧା ନାହିଁ ଗୋଲ୍ଡରେ।
ଠିକ୍ କଥା। ଆଗକୁ ନହେଲେ ସେମିତି ବି ତ ଆଉ କିଛି ଦିନ ପରେ ତ ଆଉ ବର୍ଷେ ଦି ବର୍ଷ ପରେ ଦିଇ ଲକ୍ଷ ଉ
ଆଉ କିଣି ହେବନି।
ହଁ।
ମୁଁ ଭାବିଥିଲି ଯେ, ମୁଁ ମାନେ ଚେନ୍ ଟା ଯେହେତୁ କରିଛି ତ ମୋତେ ଗୋ ମୋତେ ରିଙ୍ଗରେ ବେଶୀ ଇଣ୍ଟ୍ରେଷ୍ଟ। ମତେ ଗୋଲ୍ଡ ଚେନ୍ ଯେତିକି ଇନଟ୍ରେଷ୍ଟ ନୁହେଁ ମତେ ରିଙ୍ଗରେ ସେତିକି ଇନଟ୍ରେଷ୍ଟ। ଆଉ ବାବା କହିଲେ ଏତେ ରଖି ଏତେ ପଇସା ରଖିଛୁ। ରିଙ୍ଗ କରି କି କଣ କରିବୁ ଚେନଟେ କିଣିଦେ। ତାପରେ ଆଉ ଥରେ ପୁଣି ପଇସା ହେଲେ ରିଙ୍ଗ କିଣିଦେବୁ। ସେଥିପାଇଁ କିରି ମୁଁ ଚେନରେ କିଣି ଦେଇଚି। ତାପରେ ତ ମୁଁ କାମ ଛାଡି ଦେଇଛି ସେଇ କାମ। ତାପରେ ଏବେ ଯାହା ଅଛି। ଦେଖିବା ଧୀରେ ଧୀରେ ଯାହା ହଉଛୁ ହଉ କିଣିଦେବି ଗୋଟେ ରିଙ୍ଗ ଦେବି।
ହଁ।
ଆଉ ତମର କଣ ଅଛି?
ମୁଁ ତ ସେମିତି କିଛି ଭାବିନି ଦେଖାଯାଉ ଯେମିତି ଚାଲି ଥିବ ସେମିତି ହବ। ପାର୍ଟ ଟାଇମ କାମ ଗୁଡା ବି ଚାଲିଛି ଠିକ ଠାକ।
ହଁ ହଁ। ପୁଅ ପିଲାମାନଙ୍କର ଜବ୍ ଆଉ ଝିଅ ପିଲାମାନଙ୍କର ହାଉସ ୱାଇଫ ଏଇ ଦିଟା କେବେ କଟିନି କି, କଟିବନି।
ହଁ।
ବିନ୍ଦାସ ଲାଇଫ ବୋଲି କିଛି ନାହିଁ। ଯେ ତୁମ ତୁମ ଇଚ୍ଛାରେ କିଛି କରିପାରିବ। କୁଆଡ଼େ ବୁଲିବାକୁ ଯାଇପାରିବ ସେମିତି କିଛି ନାହିଁ। ଦେହ ଛୋଟ ଥିଲେ। ଛୋଟରୁ ପାଠପଢ଼ା ଦେନ ବଡ଼ ହେଲା, ବଡ଼ ହେଲା ପରେ କଲେଜ ଲାଇଫ୍ ଘରର କିଛି ପ୍ରୋବ୍ଲେମ୍ ତମେ ଦେଖିଥିବ, ଯେହେତୁ ତମେ ଜବ୍ ଜବ୍ କରିବା ପାଇଁ ଦୌଡ଼ିବ ତ ଜବ୍ ମିଳିଲା ପରେ ଘର କିଛି ପୂରଣ କରୁ କରୁ ଆଶା ଗୁଡ଼ାକ ସେଇ ଟାଇମରେ ତାପରେ ମ୍ୟାରେଜ ହବ, ମ୍ୟାରେଜ ପରେ ତ ଜାଣିଥିବ।
ହଁ।
ଏମିତି କିଛି ଟାଇମ ପଳାଏ।
ଇଏ ପରେ ଯିବ, ମ୍ୟାରେଜ ପରେ ବୁଲିବ।
ଏମିତି ସମସ୍ତେ କହିଥାନ୍ତି, ଠିକ୍ ଅଛି ତମର ତ ଟାଇମ ହେଇ ଯାଇଛି।
ହଉ ରଖୁଛି, ବାଏ
ହଁ।